ଆଜ୍ଞା ସାର୍ ନମସ୍କାର ନମସ୍କାର ନମସ୍କାର। ବହୁତ ବଢ଼ିଆ ବହୁତ ବଢ଼ିଆ ଭଗବାନଙ୍କ କୃପାରୁ ବହୁତ ଭଲ ଭାବରେ ଅଛି ଆଶା କରୁଛି ଆପଣ ମଧ୍ୟ ବହୁତ୍ ଭଲ ଭାବରେ ଥିବେ?
ନିଶ୍ଚୟ ନିଶ୍ଚୟ ସେଇ ପ୍ରଭୁଙ୍କ ଆର୍ଶୀବାଦ ଆଉ ସମସ୍ତଙ୍କର ସ୍ନେହ ପ୍ରେମ ଯୋଗୁ ଆମେ ମଧ୍ୟ କୁଶଳ ମଙ୍ଗଳ ରହିଛୁ।
ଗରମ ତ ସାର୍ ବହୁତ ହଉଛି ଆମର ଏପଟେ। ତ ଭାବୁଥିଲି ଗରମ ଦିନରେ କିଛି ଯଦି ଗୋଟେ ନୂଆ ଜାଗାକୁ କି ସେ ଯଦି ଯାଆନ୍ତେ। କିଛି ଯୋଉଠି କିି ମାନେ କିଛିଟା ଥଣ୍ଡା ଅନୁଭୂତ ହଉଥିବ ସେଇଭଳିଆ ଜାଗା ଓ ସେଇ ଜାଗା ଗୁଡାକର ମଧ୍ୟ ଏବେ ଡିମାଣ୍ଡ ରହିଥାଏ। ମୁଁ ଯାହା ଦେଖେ ତ ସେଇ ଭଳିଆ ଜାଗାକୁ ଯଦି କିଛି ଯାଆନ୍ତି ଏଇଭଳିଆ ଭାବେ କିଛି ପ୍ଲାନିଂ କରିଥିଲି। ଆପଣ ଯଦି କିଛି ଯାଇଥିବେ କୋଉଠିି କି? ତ ଅ କିଛି ତାର ମଧ୍ୟ ମୋତେ ମାନେ ଅନୁଭୂତି ନିଜର ଦିଅନ୍ତୁ?
ଅ ବିଗତ ବିଗତ ମାସରେ ହିଁ ଗ୍ରୀଷ୍ମ ଅବକାଶର ଉମ ସମ୍ପୂର୍ଣ୍ଣ ରୂପରେ ଦେଖିବା ପାଇଁ। ଆମେ ବିତେଇବା ପାଇଁ ଆମେ ଯାଇଥିଲୁ ମାନେ ମାଙ୍କ ସହିତ ଭାଇଙ୍କ ସହିତ ଆମକୁ ସୁଯୋଗ ମିଳିଲା ଯିବା ପାଇଁ କାଶ୍ମୀରକୁ କାଶ୍ମୀର।
ହୁଁ, ହୁଁ, ହୁଁ ସାର୍ ଆପଣଙ୍କ ବ୍ୟାଗଗ୍ରାଉଣ୍ଡ ରୁ ଟିକେ ଅ ଶବ୍ଦ ଆସୁଛି। ଯଦି ତାକୁ ଆମେ କିଛି ମାତ୍ରାରେ ଦୂର କରିପାରିବା ବହୁତ ଭଲ ହବ।
ଆଜ୍ଞା। ବର୍ତ୍ତମାନ ଠିକ୍ ରହିଛି?
ନାଇଁ ଏବେ ମଧ୍ୟ କିଛି କିଛିଟା ହଁ କିଛି ମାତ୍ରାରେ ଭଲ ହେଲା ହଁ କହିଚାଲନ୍ତୁ।
ଗ୍ରୀଷ୍ମ ଅବ - ଅପ ଅବକାଶରେ ଯେତେବେଳେ ଆମେ ପହଞ୍ଚି ଯାଇଥିଲୁ କାଶ୍ମୀରଠାରେ ମାନେ ବହି ଆମେ ପଢିଥିଲୁ କାଶ୍ମୀରକୁ ଟିଭିରେ ଦେଖିଥିଲୁ କି ହଁ କାଶ୍ମୀର ହେଉଛି ସମ୍ପୂର୍ଣ୍ଣ ରୂପରେ ଆଁ ସ୍ଵର୍ଗବୋଲି। କିନ୍ତୁ ଯେତେବେଳେ ଆମେ ସେଠାରେ ପହଞ୍ଚିଲୁ ପ୍ରକୃତିରେ ସ୍ଵର୍ଗ କଣ ଆମେ ଦେଖିପାରିଲୁ। କି ସୁନ୍ଦର।
ଆଜ୍ଞା, ଆଜ୍ଞା।
ଆଉ ଜାଗା ସେହି ପରିପାର୍ଶ୍ଵ ସମ୍ପୂର୍ଣ୍ଣ ଆକାଶ ଛୁଆଁ ପାହାଡ଼ ଚତୁଃପାର୍ଶ୍ଵରେ ମେଘ, ଆଉ ଦେଖିବାକୁ ଗଲେ ସବୁ ଯିବା କୋଳରେ ଏହିି ସୁନ୍ଦର ଜାଗା କାଶ୍ମୀର। ସତେ ଯେମିତି ପରି ଅପ୍ସରା ମାନେ ଏଠାରେ ରୁହନ୍ତି ଏତେ ସୁନ୍ଦର। ପ୍ରତିଟି ଜିନିଷ ଏତେ ସୁନ୍ଦର ଭାବରେ ରହିଛି। ପ୍ରକୃତିର ଏକ ଅଦ୍ଭୁତ ଦର୍ଶନ ଆମେ ପାଇବାକୁ ପାଇଲୁ। ସେଠାରେ ବହୁତ ଗୁଡ଼ାଏ ଜାଗା ରହିଛି ଗୁଲମାର୍ଗ, ସୋନମାର୍ଗ, ପେହେଲଗାମ, ଶ୍ରୀନଗର ପୁଣି ଆପଣ ଯେତେବେଳେ ଦେଖିବେ ଆ ଚତୁଃପାର୍ଶ୍ଵରେ ବୁଲିବେ ଆ ପାଞ୍ଚ ହଜାର ବର୍ଷ ପୁରୁଣା ଗୋଟିଏ ମନ୍ଦିର ରହିଛି। ମନ୍ଦିରଟିର ନାଁ ରହିଛି ଶଙ୍କରାଚାର୍ଯ୍ୟ ଚାର୍ଯ୍ୟ ମନ୍ଦିର।
ଆଚ୍ଛା, ଆଚ୍ଛା। ଓହୋ, ହୋ। ଆଚ୍ଛା, ସେଇ ମନ୍ଦିରଟି ପାଞ୍ଚ ହଜାର ତଳର ମନ୍ଦିର ନାଇଁ।
ଆଜ୍ଞା, ତ ଆଜି ସେଠାରେ ରହି ତପସ୍ୟା କରିଥିଲେ ଓ ତାଙ୍କର ଇଷ୍ଟ ଦେବ ମହାଦେବ ଶିବଙ୍କର ଉପାସନା କରିଥିଲେ। ଶିବଙ୍କ ଶ୍ରୀଲିଙ୍ଗ ତଥା ଆଦି ଗୁରୁ ଶଙ୍କ ଶଙ୍କରାଚାର୍ଯ୍ୟଙ୍କର ଏକ ପ୍ରତିମା ମଧ୍ୟ ସେଠାରେ ପ୍ରତିଷ୍ଠିତ ରହିଛି।
ଓହୋ, ହଁ।
ମନ୍ଦିରଟି ସମ୍ପୂର୍ଣ୍ଣ ରୂପେ ପଥରରେ ନିର୍ମିତ ଅଛି। ଆଉ ସମ୍ପୂର୍ଣ୍ଣ ପାହାଡ଼ ଉପ ଉପରିସ୍ଥିତ ରହିଛି। ଯେତେବେଳେ ଆପଣ ମନ୍ଦିର ଦର୍ଶନ କରିବାକୁ ଯିବେ, ପାହାଡ ଉପରୁ ଆପଣ ଏକ ଅଦ୍ଭୁତ ପ୍ରକାରର ଦୃଶ୍ୟ ଦେଖିପାରିବେ କାଶ୍ମୀରକୁ ନେଇ କାଶ୍ମୀର ଯାହା ସମ୍ପୂର୍ଣ୍ଣ ରୂପରେ ଅ ଡାଲ୍ ଲେକ୍ ରହିଛି ଡଲ ଲେକ ରେ ହିଁ ବୁଲୁଛି। ଚାଲିଆଡ଼େ ଡା ଲିକ ଯେମିତି ସାପ ପରି ବୁଲି ଚାଲିଛି ସମ୍ପୂର୍ଣ୍ଣ କାଶ୍ମୀରକୁ।
ହୁଁ ହୁଁ ହୁଁ ଆପଣଙ୍କ ମତରେ ଡାଲ ଲେକ୍ଟି କେତେ ବଡ? ମାନେ ଲେକ୍ ଟା କେତେ ବଡ ହବ ଆମ ଚିଲିକା ହ୍ରଦଠୁ ଅଧିକ ଅଧିକ ତ ବଡ ହବ ନାଇଁ ନିହାତି ଭାବେ ତାଠୁ ଛୋଟ ହିଁ ହବ ନାଇଁ କିି?
ଆଜ୍ଞା।
ଓଁ ହ ଆଉ ମୁଁ ଜାଣିବାକୁ ଚାହିଁବି ଯେ ଆପଣ ସେଠି ତ ଲୁଣି ପାଣି ନଥିବ ନିହାତି ଭାବେ ଫ୍ରେଶ୍ ପାଣି ହିଁ ଥିବ ଆଜ୍ଞା ମିଠ ମଧୁର ଜଳ ହିଁ ଆପଣ ଦେଖି ପାଇଥିବେ ନାଇଁ ମୁଁ ଶୁଣୁଥିଲି କିଛି ଗୋଟେ ଶିକାର ବୋଲି କିଛି ଗୋଟେ ରହୁଛି ସେଠି। କଣ ସିଏ ତାର କିଛି ଅନୁଭୂତି କିଛି କୁହନ୍ତୁ।
ତ ପ୍ରକୃତି ମଧ୍ୟରେ ବସିଥିବା ଏହି ଡାଲ ହ୍ରଦ ଦେଖିବାକୁ ଗଲେ ହ୍ରଦ ହ୍ରଦ ଉପରେ କଇଁ ଫୁଲ ଗୋଲାପ ଫୁଲ ତଥା ଏହି ହ୍ରଦ ଉପରେ ହିଁ ଅ ଭାସୁଥିବା ବଜାର ରହିଛି। ବଜାର ଗୁଡ଼ା ଡଙ୍ଗା ଉପରେ ନିର୍ମିତ ରହିଛି ଆଉ
ଆଛା ଆଛା ଆଛା।
ତାକୁ ଭାସୁଥିବା ବଜାର ବୋଲି ନାଁ ଦିଆଯାଇଛି। ଫ୍ଲୋଟିଂ ବାର୍
ଓହୋ ହୋ ଓ ହୋ ହୋ ଆଚ୍ଛା ମତେ ଲାଗୁଛି ଦୁନିଆର ଇଏ ଗୋ ତ ଅନନ୍ୟ ବିଶେଷତ୍ୱା ମାନେ ଡାଲ ଲେକ୍ ଏହା ଗୋଟେ ଅନନ୍ୟ ବିଶେଷତ୍ୱ ମାନେ ଦୁନିଆର ମଧ୍ୟଧେଇ ଗୋଟିଏ ମାତ୍ର ଥିବ ନଚେତ୍ ସେ ପ୍ରଥମ ହିଁ ହେଇଥିବ। କାରଣ ଆକୁ ତ ମ ମେ ତ କରିହବନି ମନୁଷ୍ୟକୃତକୁ କରିହବନି ଇଏ ମାନେ ତା ମାନେ ପ୍ରକୃତିର ହିଁ ଅବଦାନ।
ଆଜ୍ଞା ଯେତେବେଳେ ଆପଣ ଯିବେ। ନୌକା ଗୁଡାକ ବହୁତ ସୁନ୍ଦର ଭାବରେ ସଜା ହେ ରଖାଯାଇଛି ଆ ଚିକମିକ କପଡ଼ାରେ ସଜା ହୋଇ ରଖାାଯାଇଥିବ ତକିଆ ତଥା ବହୁତ ସେଜ ଗୁଡ଼ାକ ସୁନ୍ଦର ଭାବରେ ରଖାଯାଇଥିବା ଫୁଲ ପତ୍ରରେ ତାକୁ ସଜା ହେ ରଖାଇଥାଉଛି। ବିଶେଷ କରି ତାକୁ କୁହାଯାଏ ଶିକାର
ଆଜ୍ଞା ହଁ ହୁଁ।
କାଶ୍ମୀରୀ ଭାଷାରେ ଏହାକୁ କୁହାଯାଆନ୍ତି ଶିକାରା। ଯେତେବେଳେ ଆମେ ଶିକାରରେ ବସିଲୁ ଆଉ ଧୀରେ ଧୀରେ ସେ କାତ ମାରି ଆମକୁ ନେଇକି ଗଲା। ଗୋଟଏ ଗୋଟଏ ଜାଗା ବୁଲେଇବା ପାଇଁ ଅଦ୍ଭୁତ ସେ ଦୃଶ୍ୟ ଥିଲା ସମ୍ପୂର୍ଣ୍ଣ ପାଣି ଚକଚକ୍ କରୁ ଥିଲା ସୂର୍ଯ୍ୟର ସେହି ମନ୍ଦି ମନ୍ଦି ଆଲୋକରେ ଖରା। ଟିପ୍ ଟିପ୍ କରିକି ଥିଲା ତଥା ଚତୁଃପାର୍ଶଵ ଦେଖିବାକୁ ଏ ଅତି ସୁନ୍ଦର ଲାଗୁଥିଲା ସମ୍ପୂର୍ଣ୍ଣ ରୂପେ ନୀଳ ପାଣି ପାହାଡ ତଳେ ଆମେ ଅ ଶିକାରରେ ସମ୍ପୂର୍ଣ୍ଣ ପ୍ରକୃତିକ ଦୃଶ୍ୟକୁ ଅନୁଭୂତି କରୁଥିଲୁ।
ନିହାତି ନିହାତି ବହୁତ ବଢିଆ କଥା କହିଲେ ତ ମୁଁ
ଯାଇଥିବ।
ହଁ ହଁ ହଁ ହଁଁ ନିହାତି ମୁଁ ଆପଣଙ୍କ ଅନୁଭୂତି କୁ ନିହାତି ଭାବ ବୁଝିପାରୁଛୁ ବହୁତ ବଢ଼ିଆ ଭାବେ ଅନୁଭୂତି ଆପଣ ପଖରାଣି ଚାଲିଛନ୍ତି। ମୁଁ, ମଧ୍ୟ। ଓ ମୁଁ ଯାଇଥିଲି ମୁଁ କେବଳ ଯାଇଛି ଆମର କେଦାରନାଥ ଯାଏ ମୁଁ ଯାଇଛି। ଆପଣ ଯୋଉ କହିଲେ ସେ କାଶ୍ମୀର ପଟେ ଯାଇଥିଲେ, ମୁଁ ସେପଟେ ତ ଯିବାର ସୁଯୋଗ ପାଇନି କିନ୍ତୁ, ମୁଁ କେଦାରନାଥ ଯାତ୍ ଯାତ୍ରା କରିଥିଲି। ବହୁତ ବଢିଆ ଲାଗିଥିଲା ମାନେ ଦୀର୍ଘ ଛବିଶ କିଲୋମିଟରର ଯାତ୍ରା ଯେଉଁ ଥିଲା ଆମେ ଚାଲି ଚାଲି ପାଦଯାତ୍ରାରେ ହିଁ, ହଁ ଆମର ଯୋଉ ପଦ୍ମ ଚରଣ ଅଛି ସେଇଥିରେ ହିଁ ଆମେ ଗତି କରିଥିଲୁ, ଆମ ସହିତ ଆମେ ଆମ ବନ୍ଧୁ ଆମେ ଚାରି ପାଞ୍ଚ ଜଣ, ପାଞ୍ଚ ଜଣ ଆମେ ବନ୍ଧୁ ଯାଇଥିଲୁ ଆଉ ସମସ୍ତେ ଟ୍ରେକିଂ କରିି କରି ହିଁ ଯାଇଥିଲୁ। ଆରାମ ସେ ରହି, ରହି, ରହି, ରହି ଗୋଟେ ଜାଗାରେ ଗୋଟେ ଜାଗାରେ ପାଣି ପିଇ, ପିଇ ସେ ଯୋଉ ପାହାଡ଼ରୁ ଯୋଉ ଝରି ଝରୁଥିବ ଗ୍ଲାସିୟର ପାଣି ଯେଉଁ ପୁଅନ୍ତି କେତେ ସ୍ଵାଦିଷ୍ଟ ଲାଗେ ମୁଁ ସେଇ ସେଇଥର ପ୍ରଥମଥର ପାଇଁ ମାନେ ଚାଖିଆକୁ ପାଇଥିଲି ମାନେ ଡାଇରେକ୍ଟ ମୁଁ ସେଇଠୁ ହିଁ ପାଣି ପିଇଥିଲି। ଯାହେ ଯାହାବି ମତେ ରୋଗ ହଉ କି ଯାହା ହଉ ମୁଁ ଭାବିକି ସେଇଠୁ ହିଁ ଡାଇରେକ୍ଟ ମାନେ ପାଟି ଲଗେଇକି ପାଣି ପିଇଥିଲି ବଢିଆ ଲାଗି ଥିଲା ମତେ ପାଣି ଥଣ୍ଡାକୁ ଥଣ୍ଡା ପାଣିଥିଲା ଥିଲା ସିନା ବହୁତ ମଜା ଲାଗିଥିଲା। ଆଉ ଉପରେ ଯାଇକି ପାହାଡ଼ ଉପରେ ବହୁତ ବଡ଼ ଗାଁଟେ ଗୋଟେ ଅଛି। ସେ ଗାଁ ମଧ୍ୟ ଦେଇକି ଆମେ ପୁଣି ଯାତ୍ରା କରିଥିଲୁ, ଯାତ୍ରା କରି କରି ଯାଇଥିଲୁ ଆମେ ମହାପ୍ରଭୁଙ୍କ ପାଦ ଦେଶକୁ, ପାଦ ଦେଶକୁ ଯାଇକି ଆମେ ମହାପ୍ରଭୁଙ୍କର ଆ ମାନେ ଆସରିବାଦ ଲାଭ କରିଥିଲୁ, ତାଙ୍କ ଦର୍ଶନ କରିଥିଲୁ, ବହୁତ ବଢ଼ିଆ ଲାଗିଲା। ଆମେ ଆମେ ମଧ୍ୟ ଏଇଭଳିଆ ଭାବେ ଆ ଜୁନ୍ ମାସରେ ମଧ୍ୟ ଯାଇଥିଲୁ, ଯୋଉ ସମୟରେ ସେଠି ବରଫପାତ ମଧ୍ୟ ବିଶେଷ ଭାବେ ହୁଏନି ଯୋଉଥିପାଇଁ, ମାନେ ଅଞ୍ଚଳ ଗୁଡିକ ଆମେ ମାନେ ପରିଦର୍ଶନ କିମ୍ବା ବୁଲିକି ଦେଖିବା ପାଇଁ ମଧ୍ୟ ସୁବିଧା ହୁଏ।
ଆଜ୍ଞା! ଆଜ୍ଞା!
ଆଜ୍ଞା! ହଁ, ତା ତଳ ଦେଇକି ଗୋଟେ ନଦୀ ମଧ୍ୟ ବହି ଯାଇଛି, ଆଉ ମୁଁ ମଧ୍ୟ ପ୍ଲାନିଂ କରିଛି କେବେ ଯଦି ହବ, ଆମର ଗଙ୍ଗା ଯୋଉଠୁ ବାହାରିଛନ୍ତି, ଗୋମୁଖ ଯୋଉ କହୁଛନ୍ତି ଗୋମୁଖ କ୍ଲାଶିର ସେଥିକି ମତେ ଦିନେ ଯିବାକୁ ବହୁତ ଇଛା ଅଛି ମାନେ ମୋ ମନରୁ ବହୁତ ଇଛା ଅଛି ମୁଁ, ସେ ଗୋମୁକୁ ଥରେ ଯିବି। ଯୋଉଠୁ ଗଙ୍ଗା ମା ପ୍ରବାହିତ ହୋଇଛନ୍ତି। ବଢିଆ ଲାଗେ ଗୁଛି ମତେ ମତେ ଲାଗୁଛି ନେପାଳ ଠୁ ନେପାଳ ଠୁ ଉତ୍ତର ପାର୍ଶ୍ଵରେ ଏଇ ଗୋମୁଖଟି ଅଛି, ଉତ୍ତରାଖଣ୍ଡ ଆଉ ନେପାଳ ବୋର୍ଡରରେ ଅଛି ମୋତେ ଲାଗେ। ଆଜ୍ଞା! ହଁ, ହଁ, ହଁ, ଆପଣ ଆପଣଙ୍କ ମତରେ କଣ? ମୋ ମତରେ ତ ମତେ ଲାଗେ ହଁ ରେଳ ଯାତ୍ରା ଯଦି ଆମେ କରିବା ତାହେଲେ, ସଠିକ ରୁହେ ମାନେ ନିକଟବର୍ତ୍ତୀ କିଛି ଯଦି ଷ୍ଟେ ଷ୍ଟେସନ ଥିବ ସେଠିକି ଯାଇକି ଯଦି ଯିବା ଆମେ ଠିକ୍ ରୁହେ, କାରଣ ରେଳ ଯା ଜର୍ଣ୍ଣିି ବି ଗୋଟେ ସିଏ ଗୋଟେ ନି ନିଜସ୍ଵ ଅନୁଭୂତି ଗୋଟେ ପ୍ରଦାନ କରେ ନିହାତି ଭାବେ।
ନିଶ୍ଚୟ, ରେଳ ଜର୍ନିର ନିଜର ଅନୁଭୂ ତିର କିଛି କିନ୍ତୁ, ଯଦି ଆପଣ ଉଁ ବର୍ତ୍ତମାନର ସମୟ ଦେଖୁଛନ୍ତି, ବର୍ତ୍ତମାନର ସ୍ଥିତି ଦେଖଚନ୍ତି, ତାହେଲେ ଆପଣଙ୍କୁ ଦୁଇ ମାସ ପୂର୍ବରୁ, ଆପଣଙ୍କୁ ଆପଣଙ୍କର ଋତୁ ଟିକେଟ୍ ରହିଚି ତାକୁ ବୁକ୍ କରିବାକୁ ପଡ଼ିବ, ତଥା ଗହଳି ଭାରି ମାତ୍ରାରେ ହୁଏ। ତୋ ମୋ ହିସାବରେ ତ ଆପ୍ ଆପଣ ନିଶ୍ଚୟ ଭାବରେ ଆଁ ଏସି ଟିକଟ୍ ନେଇକି ଯାଇଥିଲେ ବହୁତ୍ ଭଲ। ସମ୍ପୂର୍ଣ ରୁପ୍ ପରେ ମାନେ ସବୁ ସବୁ ପ୍ରକାରର ଅଂସ୍ ସାବଧାନ ସହିତ ଆପଣ ଆପଣ ସମ୍ପୂର୍ଣ୍ଣ ପରିବାର ସାଙ୍ଗେରେ ବୁଲିପାରିବେ। ଯାହା ସମ୍ପୂର୍ଣ୍ଣ ରୂପରେ ଠିକ୍ ରହିବ, ଯାତ୍ରା ଆପଣଙ୍କର ସୁଗମ ରହିବ। ତାହାପର ଆଉ ଗୋଟେ ଜିନିଷ ରହିଚି, ଯେତେବେଳେ ଆପଣ ରେଳ
ଆଜ୍ଞା।
ଦେଖୁଛନ୍ତି, ଯେତେବେଳେ ଯାତ୍ରା ଟା ଲମ୍ବା ରୁହେ। ଆପଣଙ୍କୁ ଦି ଦିନିରୁ ଅଧିକ ସମୟ ଲାଗିଯାଏ, ତ ଯଦି ଆପଣଙ୍କ ପା ପାଖରେ ଯଦି ହଁ। ଯଦି ଆପଣ ଅ ଟଙ୍କା ପଇସା ଅଛି ତାହେଲେ ଆପଣ ଆ ଉଡା ଜାହାଜ ମଧ୍ୟ ଆପଣ ଦେଖିପ୍ ପାରିବେ। ଉଡ଼ାଜାହାଜ ରେ ମତେ ଯିବାଟା ମଧ୍ୟ ଆପଣଙ୍କୁ ଠିକ୍ ରହିବ। ଦୁଇ ଘଣ୍ଟା ତିନି ଘଣ୍ଟା ମଧ୍ୟରେ ଆପ୍ ଆପଣ ଶ୍ରୀନଗର୍ ଏୟାରପୋର୍ଟରେ ଓହ୍ଲି ପଡ଼ିବେ। ତ ତାହା ମଧ୍ୟ ଆଜ୍ଞା, ତା ହଁ। ଦୁଇ ଘଣ୍ଟା ତିନି ଘଣ୍ଟା ମଧ୍ୟରେ ଆପଣ ଯୋଉ ଯୋଉ ଜାଗାକୁ ଆପ୍ ଆପଣଙ୍କୁ ଯିବା ପାଇଁ ଆପଣଙ୍କୁ ମ ତିନି ମାନେ ଦୁଇ ଦିନି ଅଢେଇ ଦିନି ଲାଗିଯାଏ, ସମୟ ଲାଗିଯାଏ। ଆ ପ୍ରକୃତ ଓଡିଶାରୁ ଦେଖି ଯାଆ ଆସି। ଶ୍ରୀନଗର ରେ ଜମ୍ମୁ ଯିବା ପାଇଁ ଆମକୁ ଅଢ଼େଇ ଦିନି ସମୟ ଲାଗିଯାଏ। ଶ୍ରୀନଗରରେ ପହଞ୍ଚିଲା ବେଳକୁ ରାତି ହେଇଯାଏ, ତ ଆମକୁ ପ୍ରକୃତ ରେ ତିନି ଦିନି ଲାଗି ଯାଇଥିଲା ଯଆ ଶ୍ରୀନଗର ରେ ପହଞ୍ଚିବାକୁ। ତ ତିନି ଦିନର ଯାତ୍ରା ଆପଣଙ୍କୁ କେବଳ ଦି ଘଣ୍ଟାରେ ହିଁ ହେଇଯିବ।
ଆରେ ବାପରେ ହଁ ହଁ ବହୁତ୍ ବଢିଆ କଥା। ହଁ ଯୋଉ ମାନେ ନିହାତି ଭାବେ ସମୟ ସାପେକ୍ଷ୍ୟା ଯୋଉମାନଙ୍କ ପାଖେରେ ଥିବ। ମାନେ ଉଡ଼ାଜାହାଜ ଜ ଯାତ୍ରା ଟି ଠିକ୍ ନୁହଁ, ମୋ ମତରେ ମଧ୍ୟ। ଯଦି କିଛି ଯଦି ବଜେକ୍ଟ ଭିତରେ ଆପଣ ବଜେଟ୍ ରେ ଯଦି କିଛି ହଁ, ପ୍ରୋବ୍ଲେମ୍ ନଥିବ ଅସୁବିଧା ନଥ୍ ରୁହ ତାହେଲେ ଆପଣରେ ହୁଁ, ମୁଁ ମଧ୍ୟ ବହୁତ୍ ଜାଗାରେ ଦେଖିଚି। ଉଡ଼ାଜାହାଜରେ ଏମିତି ଯାଉଥିବେ ଲୋକମାନେ, ଆଉ ସେଠୁ ତାଙ୍କେ ଯୋଉ ଆମର ଯୋଉ ମହାଦେବଙ୍କର ଯୋଉ ଗୋଟେ ପାହାଡ଼ଟେ ଅଛି। ହଁ, କକିଳାସ୍ ଆଜ୍ଞା ଆଜ୍ଞା, ହଁ କୈଳାସ ପର୍ବତ ଦେଖନ୍ତି ହଁ ଠିକ୍ କଲେ। ଏଭରେଷ୍ଟ ଦେଖନ୍ତି ହଁ ହଁ। ବୋଧେ ମୋତେ ଲାଗୁଚି ୟୁରୋପ୍ କିମ୍ବା ଆଉ କୁଆଡେ ଯାତ୍ରା କଲାବେଳେ ସେଇଭଳିଆ ଦୃଶ୍ୟ ଦେଖିବାକୁ ମିଳେ।
ଆଁ ବହୁତ୍ ଭଲ ଲାଗେ, ଆପଣ ଯଦି ଶୀତ ସମୟରେ ଯିବେ। ଆମ୍ ମୋ ମୋକ୍ସି ଯେତେବେଳେ ଆପଣ ଶୀତ ସମୟରେ ଯିବେ ଉଇଣ୍ଟର୍ ସମୟରେ ଯାଉଚନ୍ତି। ତ ସେତେବେଳେ ମଧ୍ୟ ଯେତେବେଳେ ଆପଣ ଯଦି ଉଡ଼ାଜାହାଜ ଦ୍ୱାରା ଯିବେ ତ ଯେତେବେଳେ କାଶ୍ମୀରକୁୁ ଉପରୁ ସିଏ ଲ୍ୟାଣ୍ଡ୍ କରିବାକୁ ଯିବ, ସେତେବେଳେ ଆପଣ ଦେଖିବେ ସପ୍ ସପୂର୍ଣ୍ଣ ରୂପେ କାଶ୍ମୀର୍ ତୁଷାରଛେନ୍ନ ହେଇଥିବ, ତୁଷାର୍ ପାତ ଏତେ ମାତ୍ରାରେ ଥିବ। ତ ସମ୍ପୂର୍ଣ୍ଣ ରୂପେ ଆପଣଙ୍କୁ ଧୂସର ଦେଖାଯିବ, ସମ୍ପୂର୍ଣ୍ଣ ଆକାଶ ଭୂମି ସବୁ କିଛି।
ଆଜ୍ଞା ଆଜ୍ଞା। ହଁ ହଁ।
ତ କିନ୍ତୁ ତାର ଯେତେବେଳେ ଆପଣ ଦେଖନ୍ତି ବର୍ତ୍ତମାନ୍ ତ ତାର ଅଁ ମୂଲ୍ୟ ରହିଚି ମାନେ ପନ୍ଦର ହଜାର ଷୋହଳ ହଜାର ସତର ହଜାର ଗୋଟଏ ଗୋଟଏ ଟିକେଟ୍। ଆଉ ସେଇ ସମୟରେ ମଧ୍ୟ ତାର ଟିକଟ୍ ବଢି ଯାଇଥାଏ ଆହୁରି।
ଓହୋ, ଆଚ୍ଛା।
ଏଇ ସତର ହଜାର ଅଠର ହଜାର ଏମିତି ଟିକଟ୍ ହେଇଯାଏ ଯୋଉ ଜଣ ଜଣଙ୍କୁ ଯଦି ଏତକି ଟିକଟ୍ ରହେ। ତାହେଲେ ସ ସପରିବାର ଯିବାଟା ଟିକେ ଆମ ପାଇଁ ଟିକେ ଅସୁବିଧା ହେଇଯାଏ। ତିନି ଜଣଙ୍କର ଯେତେବେଳେ ଟିକଟ ଆମେ କରୁ ସେତେବେଳେ ଆମକୁ ପଇଁତିରିଶ ଚାଳିଶ ହଜାର ଟଙ୍କା ହେଇଯାଏ।
ଠିକ ଠିକ କହିଲେ ଏକଦମ ଠିକ କହିଲେ। ହଁ। ସେଥିପାଇଁ ରେଳ ଯାତ୍ରାଟା ହିଁ ସବୁଠୁ ଭଲ ରୁହେ। ହଁ ଯୋଉମାନେ ସମୟ ଯୋଉମାନଙ୍କ ପାଖରେ କମ୍ ରହିଥାଏ। ନିହାତି ଭାବେ ପଇସା ଖର୍ଚ
ଆଁ ନିଶ୍ଚୟ ନିଶ୍ଚୟ ଆମ ପାଖରେ ସମୟ ଅଛି। ଆମ ପାଖରେ ଆମକୁ କିଛି ମଧ୍ୟ ଜଲଦି ବାଜି ନାହିଁ। ଆମେ ଆରାମ ସେ ଯିବା। ଆମ ପାଖରେ ସମୟ ଅଛି। ତ ସମୟ ଅଛି ତ ସେଇ ସମୟରେ ଆମେ ଯେବେଳେ ଜମୁକୁ ଯାଇ ସେତେବେଳେ ଆମକୁ ହଁ, ତିନି ହାଜର ହଜାର ପାଆଁଶହ ଭିତରେ ହେଇଯାଏ। ତିନି ଜଣଙ୍କ ଆମର ଦଶ ହଜାର ଟଙ୍କା ପଡିଥିଲା ଦଶ ହଜାର ଟଙ୍କା ଭିତରେ ରେ ଆମେ ଆରାମ ସେ ଗଲୁ ପହଞ୍ଚିଲୁ। ଆଉ ଯଦି ଆମେ ରେଳ ରେ ଯଦି ଆମେ ଉଡ଼ାଜାହାଜ କରିଥାନ୍ତୁ, ତା ହେଲେ ଜଣଙ୍କୁ ଜଣଙ୍କୁ ସତର ହାଜର ପାଖାପାଖି ପନ୍ଦର ହଜାର ଷୋଳ ହଜାର ପାଖାପଖି ହେଇଯାଇଥାନ୍ତା
ନିହାତି ନିହାତି। ଠିକ୍ ଅଛି ଆପଣଙ୍କର କାଶ୍ମୀରର ଅନୁଭୂତି ଶୁଣିକି ବହୁତ ବଢ଼ିଆ ଲାଗିଲା। ପୁଣି ଥରେ ଆଉ ଥରେ କେବେ ଆମେ ପୁଣି ଅନ୍ୟ କୌଣସି ଏକ ସ୍ଥାନ ବିଷୟରେ କଥାବାର୍ତ୍ତା ହବା।
ନିଶ୍ଚୟ, ନିଶ୍ଚୟ, ନିଶ୍ଚୟ!
ହଁ, ଆଜ୍ଞା, ଆଜ୍ଞା, ଆଜ୍ଞା ନମସ୍କାର!